ହାଲୋ!
ହାଲୋ!
ହାଲୋ!
ନମସ୍କାର।
ନମସ୍କାର! ଭାଇ କଣ ଖବର?
ସେ ଭଲ ଆଉ।
ଗୋଟେ ଜାଗାରେ ବସିଯାଆନ୍ତୁ। ଭାଇ ଆପଣ ଧଇଁ ସଇଁ ହଉଛନ୍ତି। ଗୋଟେ ଜାଗାରେ ବସିଯାଆନ୍ତୁ।
ଆଜ୍ଞା ଆଜ୍ଞା, ବଉଛି। ଆଜ୍ଞା କୁହନ୍ତୁ।
ମୁଁ କହିଲି କି ଟିକେ ବସି ଯାଉନାହାଁନ୍ତି ଆପଣ?
ଆଜ୍ଞା ବସିଗଲି ପା ଆଜ୍ଞା।
ହଁ ମୁଁ କହୁଥିଲି କି ଗତ କାଲି ରାତିରେ ମୁଁ ଦେ ଦେଖିଲି କି ସମାଜ ସମ୍ବାଦରେ ଆପଣଙ୍କର ନାଁ ବାହାରିଥିଲା। ଆପଣ କୁଆଡ଼େ ଭଲ ମାର୍କ ରଖିକି, ଆମ ଜିଲ୍ଲାରେ ଏକ ନମ୍ବରରେ ଅଛ ଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ସେଥିରେ ଭଲ ନମ୍ବର ରଖିଛନ୍ତି। ଆଚ୍ଛା ତାପରେ କଣ କରିବେ ବୋଲି ଭାବିଛନ୍ତି ଆପଣ?
ଆଜ୍ଞା, କିଛି ଭାବିନି। ଆପଣ କିଛି ମାନେ ମତେ ଦଉନାହାନ୍ତି, କିଛି ପଢାପଢି ଉପରେ ବିଷୟରେ ଟିକେ ମୋର ତ ଏତେ ଜ୍ଞାନ ନାହିଁ। ଆପଣ ଟିକେ ମୋତେ! ଜ୍ଞାନ ଟିକେ ଦିଅନ୍ତୁ ଆଜ୍ଞା।
ମୋତ ଟିକେ କୁହନ୍ତୁ। ଆପଣ ଯେଉଁ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ସେଥିରେ ଆପଣ ଦିନକୁ କେତେ ସମୟ ପାଠ ପଢୁଥିଲେ?
ଦିନକୁ ସେଇ ଆଠ ନଅ ଘଣ୍ଟା।
ଆଛା, ଆଠ ନ ଘଣ୍ଟା ପାଠ ପଢୁଥିଲେ। ବର୍ତ୍ତମାନ, ଆପଣ ବିଦେଶ ଯାଇପାରିବେ ପାଠ ପଢ ପଢ଼ିଆ ପାଇଁ।
ଆଜ୍ଞା ଯାଇପାରିଵି।
ଆଛା ପାଖରେ ଅର୍ଥ ଅଛି ଆପଣଙ୍କର।
ୟା ହଁ ଅଛି କେତେ ଭିତରେ ଆସିବ କହିଲେ ସିନା ମୁଁ
ଆଛା ଆପଣ। ଆପଣ ଗୋଟେ କାମ କରିବେ ମୋର ପ୍ରଥମେ ଆପଣ ପାଠ ପଢା ପାଇଁ ଗୋଟେ ଋଣ ଟେ ନେବେ ବ୍ୟାଙ୍କ ରୁ ନେଲା ପରେ। ଯେତିକି ପଇସାପଣଙ୍କ ପାଖରେ ଅଛି ଆଉ ଋ ପଇସା ମିଶିକି ଆ ଆପଣ ବିଦେଶ ପଳାନ୍ତୁ ବୁଝିଲେ ବିଦେଶରେ ଯାଇ ପାଠ ପଢିବେ ଆପଣଙ୍କର କିଛି ଅସୁବିଧା ହବନି। ସେଠି ଜଣେ ମୋର ବନ୍ଧୁ ଅଛନ୍ତି ମୁଁ ଯାଇଁକି କି ଆପଣଙ୍କ ସହିତ ସେଠି ତାଙ୍କର କଥା କରେଇଦେବି ଆପଣ ତାଙ୍କ ପାଖରେ ରହିବେ। ଖାଇବେ ପାଠ ପଢ଼ିବେ ସେ ମଧ୍ୟ ଗୋଟଏ ଉଚ୍ଚଶିକ୍ଷିତ ଲୋକ ସେ ହି ମଧ୍ୟ ଆପଣ ପାଠ ଟିକେ ପଢେଇବେ ଆଉ ଆପଣଙ୍କର ଦୈନନ୍ଦିନ ଜୀବନର ଯୋଉ ମାର୍ଗଦର୍ଶକ ଅଛି ସେ ଆପଣଙ୍କୁ ମଧ୍ୟ କହିବେ। ଆଚ୍ଛା ବନ୍ଧୁ ଆପଣ କୁହନ୍ତୁ ଆପଣ ପାଠ ପଢା ସହିତ ଖେଳା ଖେଳି କିଛି କରନ୍ତି। ନା ଖାଲି ପାଠ ପଢନ୍ତି
ଆଜ୍ଞା ଖେଳା ଖେଳି କରେ ଯେମିତିକି ଆମ ଗାଁରେ ଗ୍ରୀଷ୍ମ ଋତୁରେ ଆମେ କ୍ରିକେଟ ଖେଳୁ ଆଉ ବର୍ଷା ଋତୁ ଏବେ ତ ଆଇଲାଣି ଆମେ ଆମ ପଡିଆରେ। ରେ ବଡ଼ ପଡ଼ିଆଟେ ସେଠି ଫୁଟବଲ ଆମେ ଖେଳୁ।
ନାଇଁ ଏବେ ତ ଆପଣଙ୍କର ପାଠ ପଢା ସରିଲା ଆପଣ ତ ଏଇ ବିଦେଶ ଯିବେ ଆଉ ଫୁଟବଲ୍ ତ ଖେଳି ହବନି। ପୁଣି ଯଦି ଖରାଦିନ ଛୁଟିରେ ଆପଣ ଆସିଲେ ତାହେଲେ ଏଇଠି କ୍ରିକେଟ୍ ଟିକେ ଖେଳିପାରିବେ। ଆଉ ଉଁ ଆପଣ ତ ପାଠ ପଢିଲେ ନା ଘରେ ଆପଣ ଏକମାତ୍ର ପୁତ୍ର ତ ଆପଣଙ୍କୁ। ଯାହା ବି ହେଲେ ନିଜ ଗୋଡରେ ନିଜକୁ ଠିଆ ହେବାକୁ ପଡିବ ଆଉ ବାପା ମା ଆପଣଙ୍କୁ କେତେ ଦେବେ ଆଉ। ବୁଝିପାଇଲେ ତ ଆପଣଙ୍କ ମୁଁଣ୍ଡ ରେ ପରିବାରର ଭାର ଯଦି ଆପଣ ଏଇ ସମୟ ଟାକୁ ସଦୁପଯୋଗ ନ କରିବେ ତାହେଲେ ଆପଣଙ୍କର ତ ବହୁତ କିଛି କ୍ଷତି ହେଇଯିବ। ଏଇ ବୟସରେ ଆପଣ ଯେତେ ଚେଷ୍ଟା କରିବେ ଅଧିକ ରୁ ଅଧିକ ପରିଶ୍ରମ। ମ କରିବା ପାଇଁ କାଁ ଏ ବୟସ କେବେ ଆସିବନି ଆଗକୁ ତ ବୟସ ଅଛି। କିନ୍ତୁ ପାଠ ପଢିବା ପାଇଁ ଏଇ ବୟଷଟା ହଉଛି ସମ୍ପୂର୍ଣ୍ଣ ଭାବେ ସଠିକ। ପରବର୍ତ୍ତୀ ସମୟରେ ଆପଣଙ୍କ ପାଖରେ ଆଉ ସେ ଇଚ୍ଛା ନଥିବ କି ଆକାଂକ୍ଷା ନଥିବ ପାଠ ପଢିବା ପାଇଁ। ତ ଆପଣ ଯେହେତୁ ଗୋଟେ ଭଲ ଓ ଛାତ୍ର ଗୋଟିେ ମୁଁ ଜାଣିଛି ଆପଣଙ୍କ ନାଁ। ଖବର କାଗଜ ରେ ବାହାରିଛି ତ ଆପଣ ନିଶ୍ଚିତ ଭାବରେ ଗୋଟେ ଭଲ ଛାତ୍ର ଭଲ ପାଠ ପଢୁଥିବେ ମଧ୍ୟ ମୁଁ ଆଶା କରୁଛି। ରୁଚି ମୋ ମତରେ ଆପଣ ଆଉ ଏଇଠି ନ ରହିି ଆପଣ ଟିକେ ବିଦେଶ ଯାଆନ୍ତୁ ସେଠି ରହିକି ସେଠିକାର ପରି ବେଶ୍ ରେ ଲୋକମାନଙ୍କ ସହିତ ମିଶନ୍ତୁ। ତାଙ୍କ ଚାଲିଚଳଣି ଦେଖନ୍ତୁ ସବୁ ଜିନିଷ ଟିକେ ଦେଖନ୍ତୁ ନିଜକୁ ଟିକେ ପରଖନ୍ତୁ। ତାପରେ ଦେଖିବେ ଆପଣଙ୍କର ଭାଷା କଥା। ଆଉ ଆପଣଙ୍କ ବ୍ୟବହାର ସବୁଠାରେ ଟିକେ ମାର୍ଜିତ ହେଇଯିବ। ତ ଆପଣଙ୍କର କେଉଁ ସବୁ ପାଠ ଉପରେ ରୂଚି ଅଛି ମୋତେ ଟିକେ କୁହନ୍ତୁ ଯେମିତିକି ସାମାଜିକ ବିଜ୍ଞାନ ହଉ ବିଜ୍ଞାନ। କି ରାଜନୀତି କି ଅର୍ଥନୀତି କି ଗଣିତ। କଉଥିରେ ଆପଣଙ୍କର ବେଶୀି ଟିକେ ଋଚି ଅଛି ମତେ ଟିକେ
ଆଜ୍ଞା ମୋର ଅଛି ଅର୍ଥନୀତି ଆଉ ହେଲା ଆମର ଯେଉଁ ଇତିହାସ। ଆଉ ମ୍ୟାଥ ଯୋଉ ଗଣିତ।
ଆଚ୍ଛା ଆଚ୍ଛା, ଆପଣଙ୍କର ସବୁଠୁ ଭଲ କେଉଁଟା ବୁଝନ୍ତି
ମେ ଉ ମୋର ଭଲ ସବୁଠାରୁ ଭଲ ହୁଏ, ଇତିହାସ ଭଲ ହୁଏ।
ଆଛା ଇତିହାସରେ ଆପଣ କେତେ ନମ୍ବର ରଖି ଉତୀର୍ଣ ହେଇଥିଲେ।
ଆଜ୍ଞା ଉ ସତାନବେ ନମ୍ବର ରଖିଥିଲି, ଆଜ୍ଞା।
ଆରେ ବହୁତ ଭଲ କଥା ମାନେ ଶହେରୁ ସତାଲବେ ଆପଣ ରଖିଥିଲେ
ଆଜ୍ଞା।
ଆଛା ଆଛା, ବହୁତ ଭଲ ବହୁତ ଭଲ ଆଚ୍ଛା ଆପଣ ଘରେ ନିଜେ ପଢନ୍ତି ନା କୋଉଠି ଯାଆନ୍ତି ଆଉ କାହା ପାଖକୁ ଟିଉସନ ହବାକୁ କି? ଟିକେ ଆପଣଙ୍କର ଯୋଉ ସବୁ ଜିନିଷ ଥାଏ।
ନା ନା ଆମର ଯେଉଁ
କରେ
ଆରେ ମୋର ଗୋଟେ ବଡ ଭାଇ ଅଛନ୍ତି ତାଙ୍କୁ ପଚାରିକି ମୁଁ ପାଠ ଅର୍ଜନ କରେ ତାଙ୍କଠାରୁ
ଆଚ୍ଛା ଆଚ୍ଛା, ତାହେଲେ ଆପଣ ବହୁତ, ହଁ ହାଲୋ
ହଁ ହଁ ଭୟସ ଟା ଆସୁନଥିଲା, ଆଜ୍ଞା ଆଜ୍ଞା ଶୁଭ ହେଲା, ଭୟସ୍ ଆସୁନଥିଲା ଆପଣଙ୍କର
ଆଚ୍ଛା ଆଚ୍ଛା। ଏବେ ଶୁଭୁଛି ତ ଆଛା, ଆଉ ସକାଳୁ ଆଜି କଣ କଣ ଖାଇଥିଲେ ସବୁଟିକେ କହିଲେ
ଆଜ୍ଞା, ଖାଇଥିଲି ମୁଁ ଏଇ ମୁଢି ଚର୍ ଖାଇଥିଲି ସକାଳୁ ଉଠି ଆଜ୍ଞା ଆଜ୍ଞା।
ଆଛା, ବହୁତ ଭଲ କଥା। ସକାଳୁ ସେ ଯୋଉ ଚନାଚୁରୁ କାହିଁ ଖାଉଛନ୍ତି ସେଥିରେ ଆଜ୍ଞା ବହୁତ ପ୍ରକାରର ପୋଡା ତେଲ ମିଶିକି ରହୁଛି ସବୁ ମାଇଦାରେ ତିଆରି ହଉଛି। ଆପଣ ତ ଦେଖିଥିବେ ବର୍ତ୍ତମାନ ତ ଆପଣ ଆଜିକାଲିର ପିଲା ଆପଣ ଟିକେ ମୋବାଇଲରେ ମାରିଦେବେ ମିଶ୍ଚର ବା ଚନାଚୁର ଯୋଉ ଆପଣ କହୁଛନ୍ତି ସେଟା କେମିତି ତିଆରି ହଉଛି ଦେଖିବେ ବହୁତ ଦୂଷିତ ଆଉ ଦୁର୍ଗନ୍ଧ ଜାଗାରୁ ସେ ଜିନିଷ ତିଆରି ହେଇକି ଆସୁଛି। ତ ଆପଣ ସେ ଜିନିଷ ଟିକେ ବର୍ଜନ କରନ୍ତୁ ବୁଝିଲେ, ଆପଣ ଛାତ୍ର ଜୀବନ ଅବଲମ୍ବନ କରୁଛନ୍ତି। ଯଦି ଟିକେ ସୁସ୍ଥ ଖାଆନ୍ତୁ ଦେହକୁ ଟିକେ ସୁସ୍ଥ ରଖନ୍ତୁ କେମତି ଆଗକୁ ବଢ଼ିବେ ସେ କଥା ଚିନ୍ତା କରନ୍ତୁ ଆପଣ ଏଇ ଯୋଉ ବାଜ୍ୟ ଜିନିଷ କିଛି ଖାଆନ୍ତୁ ନାହିଁ, ଆପଣଙ୍କର ସବୁ କାମ ସବୁ ସାରିକି ଆପଣ ପ୍ରଥମେ ଚିନ୍ତା କରିବେ ମୁଁ କେମିତି? ପାଠ ପଢାକୁ ଅଧିକ ର ଅଧିକ ସମୟ ଆଉ ଯଦି ଆପଣ ଏଇଭଳି ଖାଦ୍ୟ ଖାଇ ନିଜ ଶରୀରଟିକୁ ନଷ୍ଟ କରିବେ, ତ ପାଠରେ, ଆଜ୍ଞା ବିଲକୁଲ ଆପଣଙ୍କ ମନ ରହିବ ନାହିଁ ବୁଝିପାରୁଛ ତ ମୁଁ କଣ କହୁଛି?
ଆଜ୍ଞା।
ଆଛା ଆପଣଙ୍କର ବାପା କଣ କରନ୍ତି?
ବାପା ସେଇ ମାନେ ଯେମିତି କାମ -ମିଲ, ମିଲ କାମ କରନ୍ତି ମିଲ
ଚାଷ ବାସ କରନ୍ତି ଆଉ, ଆଛା, ଆଛା, ଆପଣ ଯଉ ଚାଷ ସେଠି କରନ୍ତି ସେଟା ବଳଦ ନେଇ ହଳ କରନ୍ତି ନା ଟ୍ରାକ୍ଟର ଜରିଆରେ କରନ୍ତି।
ଆଜ୍ଞା ଆମେ ବଳଦରେ ହଳ କରୁ।
ଆଚ୍ଛା। ଆଚ୍ଛା ଆପଣ ଯୋଉ ବିଲରେ ଯୋଉ ସାର ପକାନ୍ତି ସେଟା ଜୈବିକ ସାର ନା ରାସାୟନିକ ସାର?
ଏ ଜୟବିକ ସାର ଆଜ୍ଞା।
ତାହେଲେ ଆପଣ ମାନେ ବହୁତ ଭଲ ଶିକ୍ଷାବିତ୍ ମଧ୍ୟ ଜଣା ପଡୁଛି ଆପଣ ବହୁତ ଭଲ ଲୋକ ମଧ୍ୟ ଜଣା ପଡୁଛି ଆପଣଙ୍କ କଥାରୁ ଆଚ୍ଛା, ମତେ କୁହନ୍ତୁ ଆପଣ ଯୋଉ ଯିବେ ବିଦେଶ କହୁଛନ୍ତି ପାଠ ପଢିବା ପାଇଁ ସେଠି ଆପଣଙ୍କ କେତେ ଦିନ ପାଇଁ ଯିବେ ନା ଏମିତି ମଝିରେ ଯାଇ ପୁଣି ଅଧାରୁ ପଳେଇ ଆସିବେ ଆପଣ?
ନା ନା ସ ମାନେ ଯେମିତି ଯିବି ଯେମିତି ମୁଁ ପାଠ୍ ପାଠଟା ଅର୍ଜନ କରିକି ଆସିବି ଯେମିତି ମୋର ଭବିଷ୍ୟତରେ କାମ ଦବ।
ଆଚ୍ଛା ବହୁତ୍ ବହୁତ୍ ଧନ୍ୟବାଦ। ତାହେଲେ ଆପଣ ପୁରା ପାଠ ପଢ଼ିବା ପାଇଁ ପୁରା ଇଚ୍ଛୁକ ଅଛନ୍ତି ତ?
ଆଜ୍ଞା।
ଆଚ୍ଛା। ଆଉ ଶୁଣିକି ଆପଣଙ୍କୁ ଖୁସି ଲାଗିଲା ଆଜ୍ଞା କୁହନ୍ତୁ।
ଆଜ୍ଞା ଆପଣ କୋଉ ମାନେ ମହାବିଦ୍ୟାଳୟରେ ପଢ଼ିଥିଲେ?
ମୁଁ ରେଭେନ୍ସା ମହାବିଦ୍ୟାଳୟରୁ ପଢ଼ିଥିଲି। ସେଟା କଟକରେ ଅବସ୍ଥିତ। ସେଠି ଭଲ ଭଲ ପାଠ ପଢା ଆମ ସେଠି ଭଲ ଭଲ ସବୁ ଶିକ୍ଷାବିତ୍ ଅଛନ୍ତି ଯୋଉମାନେ ବିଦେଶରୁ ଆସି ପାଠ ପଢ଼ାନ୍ତି। ସେମାନେ ହିଁ ତ ମତେ କହିଥିଲେ କି ଆପଣଙ୍କର ଟିକେ ଭଲ ଭାଇ ଥିବେ ଭଲ ପା ପାଠ ପଢୁ଼ଥିବେ।
ହ୍ୟାଲୋ।
ତାକୁ ସବୁବେଳେ କହିବେ କି ଯାଇ ବାହାରେ ରହି ପାଠ ପଢ଼ିବାକୁ ଶୁଭୁଛି ମୋ କଥା। କଥା ଆପଣ ଯଦି ମୋ କଥା ଶୁଭୁଚି।
ଆଜ୍ଞା ମଝିରେ ଶୁଭ ହଉନଥିଲା ମାନେ ଏଇ ଆଉ ଟିକେ ପରେ ଏବେ ଶୁଭା ହଉଛି କ୍ଲିୟର କି।
ମାନେ ସ ସ୍ପଷ୍ଟ ଭାବରେ ଶୁଭା
ଆଚ୍ଛା ତ ଆପଣ ଏଇଆ କରିବେ। ତାପରେ ମତେ ଆପଣଙ୍କର କିଛି କାଗଜପତ୍ର ଦେବେ ଯେମିତିକି ମାଟ୍ରିକ୍ ସାର୍ଟିଫିକେଟ୍ ହେଉ ଯୁକ୍ତ ଦୁଇ ସାର୍ଟିଫିକେଟ୍ ହେଉ। ସବୁ ପ୍ରମାଣ ପତ୍ର ଆପଣଙ୍କ ପାଖରେ ଯାହା ଯାହା ଅଛି ମତେ ଦେବେ ଆପଣଙ୍କର ଆଧାର କାର୍ଡ ଟି ଦେବେ। ଆଉ ଆପଣଙ୍କର ଭୋଟର ଆଇଡି ହେଇଯାଇଛି ଆପଣଙ୍କୁ ଅଠର ବର୍ଷ ହେଲାଣି?
ନା ଆଜ୍ଞା ହେଇନି।
ଯେହେତୁ ହେଇନି ଆପଣ ମତେ ଏତିକି କାଗଜ ପତ୍ର ଆଗେ ଦିଅନ୍ତୁ। ମୁଁ ଆପଣଙ୍କର ଯୋଉ ଅଛି ପ୍ରମାଣ ପତ୍ର ଯେତିକ ସବୁ ମତେ ପଠାନ୍ତୁ। ମୁଁ ତାଙ୍କୁ ମୋର ଜଣେ ଅଧିକାରୀ ଅଛନ୍ତି ତାଙ୍କୁ ପଠେଇବି ତ ସେ ଆପଣଙ୍କର ପା କୋଟ୍ ଯୋଉଟା ଅଛି ଆମର ଭାରତର ନାଗରିକର ଅଧିକାର। ସେଇଟା ବନେଇବେ ସେଇଟା ଆପଣ ବନେଇ ସାରିଲା ପରେ ସେଇଟା ଆପଣଙ୍କ ବନେଇବା ସେଥିପାଇଁ ଯାହା ବିି ହେଲେ ପନ୍ଦର ଦିନି ସମୟ ଲାଗିଯିବ ତ ଆପଣ ଯଦି ମତେ ଆଜି ଦେବେ ତାହେଲେ ମୁଁ ସେ ଲୋକଙ୍କ ସହିତ କଥା ହେଇକି ଆପଣଙ୍କର ପାସପୋର୍ଟ ଟି ବନେଇବା ପାଇଁ ଯୋଉ ପ୍ରଣାଳୀ ଅଛି ତା ସବୁ ଆରମ୍ଭ କରିବି। ତ ଆପଣ ଇଚ୍ଛୁକ ଅଛନ୍ତି ଯଦି ମୋତେ କିଛି ଅର୍ଥ ବି ଦେବେ ଆପଣଙ୍କର ଏଇଟା--‌ ପନ୍ଦରଶହ ଭଳିଆ ଲାଗିଯିବ ତ ଆପଣ ମତେ କିଛି ଅର୍ଥ ଦେବେ। ମୁଁ ଏଇଟା ଆପଣଙ୍କର ବନେଇବାକୁ ଷ୍ଟାର୍ଟ କରିବି ଆପଣଙ୍କ ଅର୍ଥ ଅଛି ନା ଅର୍ଥ ନାହିଁ ଏବେ?
ଆଜ୍ଞା ଅଛି ଏବେ।
ଠିକ୍ ଅଛି ହଁ ମତେ ଏଇଟା ଆପଣ ପଠେଇଦବେ ଟିକେ। ଏସବୁ ଯାହା ଯାହା କହିଲି ସବୁ ପ୍ରମାଣ ପତ୍ର ପଠେଇ ଦିଅନ୍ତୁ ମୁଁ ପରବର୍ତ୍ତୀ ପର୍ଯ୍ୟାୟ ଅନୁସାରେ ଆଗାମୀ ଦିନରେ ଏଇଟା ବନେଇକି ଆପଣଙ୍କୁ ଦେବି। ଆଉ ବର୍ତ୍ତମାନ ତ ମୋର ସମୟ ହେଇଗଲାଣି ମୁଁ ଟିକେ ଯାଉଛି ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା। ଆଉ ଅଶେଷ ଅଶେଷ ଧନ୍ୟବାଦ।
ଧନ୍ୟବାଦ ଭାଇ। ଆଜ୍ଞା।